ହାଲୋ।
ହଁ ମ୍ୟାଡ଼ାମ କୁହନ୍ତୁ ଶୁବୁଛି।
ହଁ ସାର୍ ନମସ୍କାର।
ନମସ୍କାର।
ଆପଣ କଣ କରୁଥିଲେ ଏବେ?
ନାଇଁ ଏବେ ତ ରେଷ୍ଟ ନେଉଥିଲେ ଲଞ୍ଚ ସରିଲା ଖରାବେଳ ଖାଇବା ଖାଇକି ଟିକେ ରେଷ୍ଟ କରୁଥିଲି ଆଉ। ବିଶ୍ରାମ ନଉଥିଲି ଟିକେ।
ଆଚ୍ଛା ଲଞ୍ଚ ରେ କଣ ଥିଲା?
ହୁଁ ମଧ୍ୟାହ୍ନ ଭୋଜନ ରେ ଭାତ ଡାଲି। ଆଉ ଛୁଇଁ ସଜନା ଛୁଇଁ ତରକାରୀ। କଦଳୀ ଭଜା ଆଉ ହଁ ଏମିତି ମିକ୍ସଚର ଟିକେ ଆମ୍ବ ଟିକେ ପାମ୍ପଡ଼ ଟିକେ।
ଅଚ୍ଛା ସାର୍ ଆପଣଙ୍କ ଆଡେ ଗରମ କଣ କେମିତି ହଉଛି?
ଗରମ କଥା କାହିଁ କହୁଛ ଗରମ ତ ଆସିକି ଚାଳିଶ ଡିଗ୍ରୀ ସେଣ୍ଟିଗ୍ରେଡ ଛୁଇଁଲାଣି ତାର ତ ଆଉ।
ଅଚ୍ଛା ସାର
ହଁ।
ମୋର ମୋର ଗୋଟେ ମୋ ହଜବେଣ୍ଡ ଗୋଟେ ଆଣିକି ଏସି ଲଗେଇଛନ୍ତି ଭୋଲଟାଜ ର। ତ ସେ ଏସି କି ବିନା ଆମର ଇଏ ବାଲା। ଆ ମାନେ ସେ ଏସି କାହିଁକି ଠିକ ସେ ଚାଲୁନି ମାନେ ଭଲ କୁଲ ଦଉନି।
ଓହୋ କଣ ହେଇଛି ଏସି ର ପ୍ରୋବ୍ଲେମ୍?
ଏସି ଚାଲିଲେ ବେଶୀ ଭଲ ଥଣ୍ଡା ହଉନି। ଆଉ ତାର କମ୍ପ୍ରେସର ବି ବହୁତ ଲେଟ ରେ ଅନ୍ ହଉଛି। ଏମିତି କିଛି ପ୍ରୋବ୍ଲେମ ରହୁଛି ଟିକେ ଟିକେ ତ ଆମେ କଣ କେମିତି ତାକୁ ଇଏ କରିପାରିବା ଆପଣଙ୍କ ପାଖରେ କିଛି ସେମିତି ଆଇଡିଆ ଅଛି।
ଦେଖ ଏ ସିି କେତେ ଦିନରେ ହେଲାଣି
ଏ ସିି ପ୍ରାୟତ ଆମର ଫାଇଭ ଇୟର ର ହେଲାଣି
ଛଅ ବର୍ଷର ହେଲାଣି ଆପଣଙ୍କର ଏସି
ଆଜ୍ଞା।
ଫାଇଭ୍ ଇୟର୍ ପରେ ହେଇଯିବ। କାହିଁକି ନା କିଛି ବୋଧେ କିଣା ହେଇଥିଲା ଆପଣଙ୍କର ଦିଇହଜାର ମୋର କାହିଁ ମନେ ପଡୁଛି ଦିଇ ହଜାର କୋଡିଏରେ କିଣା ହେଇଥିଲା।
ଆଜ୍ଞା।
ଛଅ ବର୍ଷ। ଛଅ ବର୍ଷରେ ଏ ସି ର ୱାରଣ୍ଟି ପଳେଇଣି କମ୍ପ୍ରେସର ୱାରେଣ୍ଟି ପଳେଇଲାଣି। ଆଉ ଚାଲୁଛି ମାନେ ଭଲ ପଡିଚି ଏ ସି ଆପଣଙ୍କର।
ହଁ।
ତୁ ଏ ସି ର ଟିକେ ଛୋଟ ଛୋଟ ଜିନିଷ ଟିକେ ନ ନଜର ଅନ୍ଦାଜ କଲେ ଏ ସିଟା। ବା ଥଣ୍ଡା ଠିକ ସେ ଦିଏନି।
କୋଉ ଜିନିଷ ଆକଚୁଆଲି ମୋର ମୋ ହଜବେଣ୍ଡ ଯେତୁ ଏ ସି ବିଷୟରେ ଟିକେ ଜାଣିଛନ୍ତି। ତୁ ସିଏ କଣ କରନ୍ତି ନା ନି ନିଯେ ନିଜେ ସର୍ଭିସିଂ କରିଦିଅନ୍ତି। ଚିନ୍ତା ପରେ ଦିଅନ୍ତି। ତ ସେ ସେଥିପାଇଁ ଆମର ସେମିତି କିଛି ଏତେ ପ୍ରୋବ୍ଲେମ ବି ହଉନଥିଲା। କିନ୍ତୁ ଏବେ ଟି ଟିକେ ଟିକେ ଦେଖଉଛି ପ୍ରୋବ୍ଲେମ୍।
ଏବେ ଖରା ଦିନ ଶୁଣ ଖ ଦିନଟା ରହୁଛି ନା। ଖରାଦିନେ ଆମ୍ବି ଟେମ୍ପଚର ଟା ମାନେ ବାହାରର ପରିବେଶ ର ଟେମ୍ପରେଚର ଟା ଅଧିକା ରହେ। ତେଣୁ ଘରର ଟେମ୍ପଜର ତାକୁ କମେଇବା ପାଇଁ ତାକୁ ଏସିି ଟାକୁ ବହୁତ ପରିଶ୍ରମ କରିବାକୁ ପଡେ ସେଇଟା। କଣ୍ଟିନ୍ୟୁ ଚାଲେ।
ଆଛା ଆଚଛା ଆମେ ଏସିି କୁ କେତେ ଇଏରେ ରଖିପାରିବା ଆମରେ। କେତେ ଟେମ୍ପଚରରେ ରଖିପାରିବା।
ଚବିଶ ପଚିଶରେ ରଖନ୍ତୁ ଚବିଶ
ଆଜ୍ଞା ଆଜ୍ଞା ମୋର ଗୋଟେ ଛୋଟ। ପିଲା ବି ଅଛି। ତ ସିଏ ସବୁବେଳେ ଏସିି ରେ ରହୁଛି। ଜ ତ ଆମେ ଏସିି କୁ କେତେ ରଖି ପାରିଲେ ତା ପାଇଁ ସେଟି ହବ।
ହଁ ଛବିଶ ସତେଇଶ ରଖିଲେ ଚଳିବ। କାହିଁକି ନା ଖରା ଦିନ ନା।
ଆ୍ଛା ଆମେ ଏମିତି କାହିଁକି ଆମେ ଯଦିିକନ ସେଭେଟିନ ର ଥିବା ତାହେଲେ କଣ?
ରଖିଲେ ଘର ଅଧିକା ଚେଲଡ ହେଇଯିବ ଆପଣ କହୁଛନ୍ତିି ଆପଣଙ୍କ ଛୋଟ ପିଲା ଆଉ ଛୋଟ ପିଲାକୁ ଥଣ୍ଡା ବି ହେଇଯାଇପାରେ। ଅଧିକା ସମୟ ଏସିରେ ରହିଲେ କମ୍ ଟେମ୍ପରେଚରରେ।
ଆଚ୍ଛା
ଜେ
ହଁ
ହଁ ତେଣୁ ଏସି ଏଟାକୁ ପଚିଶି ଛବିଶି ସତେଇଶି ଆରି ଭିତରେ ରଖିଲେ। ଥଣ୍ଡା ବି ଲାଗିବ। ଇଲେକ୍ଟ୍ରିକ୍ କନଜ୍ୟୁମ କମ୍ ହେବ। ଆଉ ଏସି ବି ଠିକ ରହନହବ କାହିଁକି ନା ଏସି ଚାଲିବ ଆପଣଙ୍କର ଯଦି ସେଟା ନର୍ମାଲ ଏସି ିବ ଚାଲିବ ପୁଣି ବନ୍ଦ ହେଇଯିବ ପୁଣି ଆପେ ଆପେ ଷ୍ଟାର୍ଟ ହବ ଯେତିକ ସମୟ ବନ୍ଦ ହେଇଯିବ ସେତିକ ସମୟ ସର ଟିକେ ଥଣ୍ଡା ହେଇଯିବ ରେଷ୍ଟ ପାଇଯିବ ଆଉ ଓ ଯଦି ରେଷ୍ଟ ନଦେବେ କମ୍ପ୍ରେସର ସେମତି ଚାଲି ଚାଲି ଚାଲି ଚାଲି ଆପଣ ଟେମ୍ପରେଚର କମେଇଦେଲେ। ତର ଟେମ୍ପରେଚର୍ ଆପଣ ଷୋଳକୁ ନେଇଆଇଲେ। ଏସି ସେମତି କଣ? ବ ଷୋହଳ ଡିଗ୍ରୀ ଟମ୍ଚର ଘରର ହବା ପର୍ଯ୍ୟନ୍ତ। ସୋଳ ଡିଗ୍ରୀ ଟେମ୍ପ୍ରେଚର ଧର ସେ କରିପାରୁନଥିବ ଏସି। ଯେହେତୁ କାରଣ କଣ ହଉଥିବ ନା କାରଣ ହଉଥିବ ବାହାର ଟେମ୍ପ୍ରେ ଅ ଘର ଖୋଲା ବନ୍ଦ ହଉଥିବ ସବୁବେଳେ ଖୋଲା ଯିବା ଆସିବା ହଉଥିବ କି ଘରର ଏରିଆ ଟା ବଡ ଥିବ। ସେ ଜାଗାରେ ଏସି କଣ କରିବ ନା ଷୋହଳ ଡିଗ୍ରୀ ଟେମ୍ପରେଚରକୁ ଆସିପାରିବନି। ନ ଆସି ପାରିବ ଯ ଏସି କଣ୍ଟିନ୍ୟୁ କାମ କରିବ ସେ୍ମତି। କିନ୍ତୁ ଆଣିବ। ଚାରି ଘଣ୍ଟା କଣ୍ଟିନ୍ୟୁ କମ୍ପ୍ରେସର ଚାଲିଲା ପରେ କମ୍ପ୍ରେସର ଗରମ ହେଇଯିବ ଆଉ ଷ୍ଟାର୍ଟ ହବନି ବନ୍ଦ ହେଇଯିବ ସେ ଯୋଉ ବନ୍ଦ ହେଇଯିବ ସେ ପୁରା ଦି ଘଣ୍ଟା ତିନି ଘଣ୍
ହଁ ହଁ ସାର୍ ଆମର ଟିକେ କଣ ହଉଛି ନା ଏସି ଯେତେବେଳେ ଚାଲୁଛି। ତ ସେ ମଝିରେ ମଝିରେ କଣ ହଉଛି ନା ଥଣ୍ଡା ଦଉନି। ମାନେ ଏସି ରନ୍ ହଉଛି କିନ୍ତୁ ଆମ ରୁ ଟା କୁଲ ହେଇନି।
ହଁ ସେଇଟା ସେଇ ସେ ସେଇ ସେଇ ଗୁଟା ହଉଛି ତାର କାରଣ ଆଉ କିଛି କାରଣ ନାହିଁ ଯେତେବେଳେ କମ୍ପ୍ରେସର କଣ୍ଟିନ୍ୟୁ ଚାଲି ଥିବ।
ହୁଁ।
କମ୍ପ୍ରେସର ଟା କଣ୍ଟିନ୍ୟୁ ଏସି ଚାଲିବ ଚାଲି ଚାଲି ଚାଲି ଚାଲି ଘରର ଟେମ୍ପରେଚର ଯେତିକି ଆପଣ ସେଟ୍ କରିଥିବେ ସେ ସେତିକିକୁ ଆଣିପାରୁନଥିବ। ଧର ଆପଣ ସ ଟ କରିଛନ୍ତି ଷୋହଳରେ- ସେ ଷୋଳ ଡିଗ୍ରୀ ଟେମ୍ପରେଚର- ଆଣି ପାରୁନିବ ସେ କୋଡିଏ ଡିଗ୍ରୀ ଟେମ୍ପରେଚର ହେଲା ବେଳକୁ ଏସି ସେତିକି କୋଡିଏରୁ ଆଉ ଉଣେଇଶି ବି ହଉନଥିବ ଚାଲିକରି- ଆଉ ସେ ଷୋହଳ କେମିତି ଆଣିବ ତେଣୁ ସେ ଚେଷ୍ଟା କରିବ-
ମାନେ ଭୋଲଟେଜ ର ଆମେ ଆଣିଛୁ- ମାନେ ଭୋଲଟେଜ ର ଆମେ ଆଣିକି ଠିକ- କରିଛୁ ନା ଆଉ ଅଲଗା କିଛି କମ୍ପାନୀର ଭଲ କମ୍ପାନୀର ଏସିି ଆଣିଥିଲେ ଭଲ ହେଇଥାନ୍ତା କଣ- ରହିଥାନ୍ତା।
ନାହିଁ ଭୋଲ୍ଟାଜ୍ ତ ଟାଟାର ପ୍ରଡ଼କ୍ଟ ଆ ଟାଟା ପ୍ରଡ଼କ୍ଟ ଭଲ ପ୍ରଡ଼କ୍ଟ- ତାର ସର୍ଭିସ୍ ବି ଅଛି ଆଉ- ଏସିି ଆଣିବା ଭଲ ଏସି ଆଣିବା ଟାଇ କଥା ନାଇଁ- କଥା ହଉଛି ଏ ସି ସବୁ- ଇଲେକ୍ଟ୍ରୋନିକ୍ ଜିନିଷ ଖରାପ ହବ- ଆଜି ଚାଲଚି କାଲି- ଖରାପ ହବ ତେଣୁ ଖରାପ ହେଲା- ସେତେବେଳେ ଆପଣଙ୍କ ପାଖରେ ପୁଣି ସେଇଭଳିଆ ସର୍ଭିସ ପାଉଥିବା ଦରକାର ଲୋକ ଯଦି ସର୍ଭିସ ଯଦି ନ ପାଇବେ- ସେ ଯଦି ଠିକ ସେ ନଦବେ ଖାଲି- ଲଗେଇଦେବେ ଏ ଖରାପ ହେଇଗଲା ବଳକୁ କେହି ନଥିବେ- ତାହେଲେ ଅସୁବିଧା ନା- ତେଣୁ ଆପଣ ଦେଖ- ଆପଣଙ୍କ ଏରିଆରେ କେଉଁ ଏସିର ସର୍ସ୍ଟା ଟା ଭଲ ରହୁଛି।ସେବାଟା କଉ ଏ ସି -କଉ ଏ ସି ଭଲ ରହୁଛି।ସେ ଜାଗାରେ ଆପଣ ସେ କମ୍ପାନୀ ଏ ସି କିଣିବେ -
ଆଛା ତାହଲେ ଭୋଲଟା ଯେ ସେଟା ଭଲ-
ହଁ ଭୋଲଟାଜ ଅଛି ଭଲ ଅଛି-
ଆଛା ତାହେଲେ ଆମର ଯୋଉ ଏସି ଟା ଆମର ଟଣ୍ଟି ଫୋର ଟଣ୍ଟି ଥରେ ଦେଲେ ଆମର ଠିକ-
ହଁ ହଁ ହଁ
ଅଚ୍ଛା ଆମର ସର୍ଭିସିଂ ଏମିତି ମାନେ ସର୍ଭିସିଂ ଆମ କଣ- କେବଳ ଇୟର୍ଲି ହିଁ କରିପାରିବା-
ନାଇଁ ନାଇଁ ସର୍ଭିସିଂ ଆପଣ ଇୟର୍ଲି ତ ବହୁତ ସମୟ ହେଇଯାଉଛି ଏସିି ପ୍ରକୃତରେ ଚାରି ମାସ ଏସିର ରନିଂକୁ ନେଇକରି ଏସି ସର୍ଭିସିଂ ଏସିି ଆପଣ କେତେ ସମୟ ଚଲାଉଛି- ଯଦି ଦିନ ମଲ ଚାଲୁଛି ତାହେଲେ ତିନି ମାସ ଚାରି ମାସରେ- ସାର୍ଭିସିଂ ହବ
ହଁ
ଯଦି ଆପଣଙ୍କର ଫୁଲ ଟାଇମ ଚାଲନି
ହୁଁ ନାଇଁ ଆମର ସେମିତି ମୋର ସେମିତି ଫୁଲ ଟାଇମ ଏ ଚାଲୁନି କିନ୍ତୁ
ଖରାଦିନ ତ ପାଖାପାଖି ହେଇଯାଉଛି,
ହଁ ହଁ ହଁ ଆମର ଟିକେବଳ ସମର ଟାଇମ ରେ ଟିକେ ହେଇଯାଉଛି ଅଧିକା ଆଉ ନହେଲେ ସେମିତି କିଛି, କିଛି ନହିଁ ଆଉ ସେଇ ଟିକେ ବେଶୀ ଦରକାର ନା ସସି ବେଶୀ
ହୁଁ
ଆଚ୍ଛା
ସେଇ ଟାଇମ ରେ ଟିକେ
ଆଚ୍ଛା ମୁଁ ଚାହିଁଲେ ମୁଁ ନିଜେ କରିପାରିବି ଘରେ
ହଁ କିଛି ଅ
ମାନେ ବାହାରେ କାହାକୁ ପଇସା ନ ଦେଇେଇକି ନିଜ କ ନିଜେ ନିଜେ କରିପାରିବି ନିଜର ଏସି କୁ
ହଁ ଆପଣ ତ କହୁଛନ୍ତିି ଆପଣଙ୍କର ହଜବ୍ୟାଣ୍ଡ ଅଛନ୍ତି। ଜାଣିଛନ୍ତିଛନ୍ତି ସେ କରିଦିଉଛି, ଜିବଲି
ନାଇଁ ମୋ ହଜବେଣ୍ଡ ଜାଣିଛନ୍ତି ଏସିି ଯେହେତୁ ସି ଇଞ୍ଜିନିୟରିଂ କରିଛନ୍ତି। ତ ସେ ଏସି ଏ ବିଷୟରେ କିଛି ଜାଣିଛନ୍ତି ସେ ତଶ ଏହି କରନ୍ତି ହରବୀ ସିଂ ପ୍ରାୟତ ସିମା ସଁ କରନ୍ତି
ଆଚ୍ଛା
ମୁଁ ତାଙ୍କୁ ହେଲ୍ପ କରେ କିନ୍ତୁ ମୁଁ ସେଟା ମୁଁ ନିଜେ କରିବା ପାଇଁ ଚାହୁଁଛି, ଯେତେବେଳେ ସିଏ ନଥିବେ କେେ ସେତେବେଳେ ସବୁବେଳେ ଆଭେଲେବୁଲ ନଥିଲା
ତେଣୁ ତେଣୁ ଆପଣଙ୍କୁ ତାଙ୍କରି ପାଖରୁ ନଲେଜ ନବାକୁ ପଡିବ ଆଉ ସେ ଯେତେବେଳେ ସର୍ଭିସିଂ କରୁଛନ୍ତି ଆପଣ ଟିକେ ଦେଖନ୍ତୁ ପଚାରନ୍ତୁ ବୁଝନ୍ତୁ ଜାଣିପାରିବେ ଆଉ
ଆଚ୍ଛା ମୁଁ ଆପଣଙ୍କୁ ବି ପଚାରି ପାରିବି ଯଦି ଆଚ୍ଛା ଆଚ୍ଛା ଆଛ ଆ୍ଛା ମୁଁ ଆପଣଙ୍କୁ ବି ଆପଣ ଯେତେବେଳେ ଫ୍ରି ଥିବେ ମୁଁ ସେଇ ଟାଇମରେ ଆପଣଙ୍କୁ ବି ସେଇ ପଚାରି ପାରିବି ଏ ବିଷୟରେ କିଛି ଯଦି ମୋର ଜାଣିବାର
ହଁ ହଁ
ତ ମୁୋ ହଜବେଣ୍ଡ ଯେହେତୁ ବିଜି ରୁହନ୍ତି ସେଥିପାଇଁ ମୁଁ ଆପଣଙ୍କ ଠାରୁ ବି
ହଁ। ହଜବେଣ୍ଡ କଣ ରହୁନାହାନ୍ତି ଘରେ।
ନାଇଁ ହଜବେଣ୍ଡ ଦୁବାଇରେ ଜବ୍ କରୁଛନ୍ତି ତ ସିଏ ରୁହନ୍ତିନି। ଆଉ ସେଟା ଆଉ ସମର ଟାଇମ ରେ ବି ଆସନ୍ତିନି। ସେ ଯେହେତୁ ଖରା ବେଶି ସହିପାରିବେନି ଗରମ ବେଶି ସହିପାରିବେନି। ସେଥିପାଇଁ ସିଏ ପ୍ରାୟ ତ ୱିଣ୍ଟର ଟାଇମ ରେ ହିଁ ଆସନି। ଆଉ ୱିଣ୍ଟର ଟାଇମ ରେ ଆସିଲେ ହିଁ ସେ ଟାଇମ ରେ ଏସି ଟା ସର୍ଭିସିଂ କରନ୍ତି। ଆଉ ଯେହେ ତୁ ତାଙ୍କ ପାଇଁ ୱେଟ ନ କରିକି ମୁଁ ଭାବିଲି ମୁଁ କିଛି କିଛି ଯଦି ଜାଣିଥିବି ତାହେଲେ ମୁଁ ବି ଏକ ଗୋଟେ ଜିନିଷ ଟା କରିପାରିବି।
ହଁ ହଁ ନିହାତି। ଏସି ସର୍ଭିସିଂ ରେ କିଛି ନାହିଁ ଆପଣ ଖାଲି ଏସି ର ୟନିଟ ଯୋ ଅଛି ଇନଡୋର ୟୁନିଟ ଯୋଉ ଅଛି। ଇନଡୋର ୟୁନିଟ ର ଉପରେ ଗୋଟେ କଭର ଅଛି। ଯୋଉଠି ଡିସପ୍ଲେ ଲେଖା ଆସୁଛି।
ହୁଁ ।
ହଁ ସେଇ ଲେଖା ଟା ଗୋଟେ କଭର ସେଇଟାକୁ ଟେକି ଦେବେ ଦି ପଟରୁ ଏସିରେ ଦି ସାଇଡ ରୁ ଧରିବେ। ଇଣ୍ଡୋର ୟୁନିଟ ର ଦି ସାଇଡ ର ଦେଖିବେ। ତଳକୁ ସେଠି ଗୋଟେ କ୍ଲିପ ଭଳିଆ ଥିବ ସେଇ ଜାଗାରେ ଆଙ୍ଗୁଠ ରଖି ଟେକିଦେଲେ ସେ ଟେକି ହେଇଯିବ। ଇ ଗଲା ପରେ ତା ଭିତରେ ଦିଟା ଫିଲ୍ଟର ଥିବ ଜାଲି ଦିଟା ପ୍ଲାଷ୍ଟିକ୍ର ତାକୁ ଟାଣିକି ବାହାର କରିଦେବେ ସଫା କରିଦେବେ। ପୁଣି ଯେମିତି ଲାଗିଥିଲା ସେମିତି ଲଗେଇଦେବେ ଆଉ। କଭର ଦେଇଦେବେ ଏତିକ କାମ ଆଉ ବେଶୀ କାମ ଆ ଆପଣ କରିପାରିବେନି କାହିଁକି ନା ଯେ ଟୁଲସ ଲାଗିବ। ଏଠ ସ୍କୁୁ ଡ୍ରାଇଭର ଲାଗିବ। ଖୋଲା ହବ ସେ ସବୁ କାମ ଆପଣ କରିବେ ଆପଣ ଖାଲି ଏତିକି ଓଭରଲି କାମ କରିପାରିବେ।
ଆଚ୍ଛା ଆଚ୍ଛା ଥାଙ୍କୟୁ ଥାଙ୍କୟୁ ସାର୍ ମୁଁ କେତେବେଳେ ଦରକାର ପଡିଲେ ମୁଁ ଆପଣଙ୍କଠୁ ଫୋନ କରି ବୁଝିବି।
ଯଦି ଅସୁବିଧା ହବ ତାହେଲେ ମତେ କହିବ ମୁଁ ଯାଇ କରିଦେବି ନହେଲେ ଆଉ କରିଦେଇ ଆସିବି।
ହଁ ହଁ ଆଉ ଆମର ତ ଏବେ କେହି ନାହାନ୍ତି। ମୁଁ ଯେତେବେଳେ କହିବି ଆପଣ ଆସିବେ ଆଉ
ଆଜ୍ଞା
ଆଜ୍ଞା